ହଁ କଣ କରୁଛନ୍ତି?
ଏଇ କରିଡର ରେ ବୁଲୁଥିଲି ଆଉ ଆଉ ଆପଣ।
ନାଇଁ ମୁଁ ଏମିତି ଆସଥିଲି ଅବିକା କଲେଜରୁ ଜଷ୍ଟ।
ଓହୋ କୋଉଠି ପଢୁଛନ୍ତି ଯେ?
ପଢୁଛି ଆଇ ପି ଏଚ ୟୁନିଭର୍ସସିଟି ରେ।
ସେଇଟା କୋଉଠି କି?
ସେଟା ଏପଟେ ଖୋର୍ଦ୍ଧା ସାଇଟ।
ହୁଁ ଆଉ ବର୍ଷା ହଉଛି ତମ ଆଡେ?
ହଁ ହଁ ବର୍ଷା ହଉଛି ବର୍ଷା
ଆଉ ଆଜ ଖାଇଛ ନା କଣ?
ଖାଇଥିଲି ଆଜି ଭାତ ଡାଲି ସବୁତ ମୁଁ ଖାଏନି। ଆଉ ହେଇଥିଲା କଣ? ଅ କଲରା ଚିପ୍ସ।
ହଁ ହଁ।
ଆପଣ।
ମୁ ଆଜି ଖାଉଥିଲି ଭାତ ଡାଲି ମିକ୍ସ ଭେଜ। ଆଉ ପାମ୍ପଡ଼।
ଓହୋ। ଆଉ କଣ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ହ
ଆଉ ଏବେ ତମେ କଣ କରୁଛ କି ଏବେ ଆପଣ କଣ କରୁଛ?
ନାଇଁ ଏମତି ଏମିତି ବସିଛି କିଛି କରିନି ଏପଯ୍ୟନ୍ତ।
ଓ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାବା ମାମା ଭାଇ ଭଉଣୀ ସମସ୍ତେ।
ହ ଆଉ ସେମାନେ କଣ କରୁଛନ୍ତି?
କଣ କହିଲେ?
ମୁଁ କହିଲି ଆପଣ ହଷ୍ଟେଲ ରହୁଛନ୍ତି ନା ଘରେ ଅଛ।
ନାଇଁ ନାଇଁ ମୁ ହଷ୍ଟେଲରେ ହଷ୍ଟେଲରେ।
ଓଁହୋ।
ଆଉ ବାବା କଣ କରନ୍ତି?
ବାବା ଲ ଆଇ ସି ଏଜେଣ୍ଟ। ତମ୍ ବାବା।
ବାବା ଇ କ
ଆଚ୍ଛା ଆଚ୍ଛା।
ଆଉ ଏବେ ଜିନିଷ କଣ ପଡୁଛୁ କଣ?
ମୁଁ ବି ଏସ୍ ସ ନର୍ସିଂ କରୁଛି।
କଣ କହିଲେ?
ମୁଁ କହିଲି କୋଉ ଇୟର ହେଲା?
ସେକେଣ୍ଡ ଇୟର ହେଲା।
ହଁ ଆଉ ପଢାପଢି କେମିତି ସେଠି?
ହଁ ଠିକ୍ ଠାକ୍ ଚାଲଛି।
ହୁଁ ଆଉ ତମ ରୁମରେ କେତେ ଜଣ ରହୁଛ?
ରୁମ୍ ରେ ଚାରି ଜଣ ରହୁଛନ୍ତି।
ସେ ଭଳିଆ ସେମିତି ଭଲ ଲାଗୁଛି।
ହଁ-ହଁ ସମସ୍ତଙ୍କ ଦେହ ଭଲ ଅଛି।
କଣ କରୁଛନ୍ତି ସେମାନେ?
ନାଇଁ ଜଣେ ଏମିତି ମୋବାଇଲ ଦେଖୁଛି ଆଉ ଜଣେ ଯାଇଛି ଗାଧେଇବାକୁ। ଆଉ ଜଣେ ଯାଇଛି ଡ୍ରେସ ସଫା କରିବାକୁ ମୁଁ ଏଠି ବସିକି କଥା ହଉଛି ଆଉ।
ଅ ହ କାଲି ରବାର ପାଇଁ ବୋଧେ ଡ୍ରେସ ସଫା ସଫୀ କରି ଦେଉଛ।
ହଁ-ହଁ।
ନା ଉ ସଫା କଲେ ଆଉ କଣ ହବ।
ହଁ।
ହୁଁ।
ଆଉ ଘରକୁ କେବେ ଯାଇଥିଲ?
ଘରକୁ ତ ଯାଇଥିଲି ରଜ ଟାଇମ ରେ ଯାଇଥିଲି ଆଉ ଯାଇନି ଆଉ।
ଅ ହଁ। ଆଉ କଣ ବୁଲାବୁଲି କୋଉଠି କଲ।
ବୁଲାବୁଲି କୁଆଡେ ଯାଇନି ସେମିତି ବୁଲାବୁଲି କରିବୁ ଆଉ। କାଲି ଯିବାର ପ୍ଲାନିଂରେ ଅଛି ଦେଖ ଯାଉ କଣ ହଉଛି।
ଓହୋ।
ହୁଁ। ତମେ
ହଁ ଯାଇନି ଏବେ ତ ବର୍ଷା ପକଉଚି ଯାଇନି କୋଉଠି।
ହଁ।
ଆଉ କଣ କରୁଚୁ କିଛି ନାହିଁ ଏମିତି ରୁମ ବସିଛି ଆଉ।
ଆଚ୍ଛା ଆଚ୍ଛା ଖାଇ ଆଉ ଘରେ ଆପଣ ସବୁ କିଏ ସବୁ ଅଛନ୍ତି।
ଆମ ଘରେ ବାପା ମାମା ଭାଇ ଆଉ ମୁଁ।
ଅ ହ। ଆଉ କଣ କୁହନ୍ତୁ? ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ? ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ। ହଁ ହ୍ୟାଲୋ।
ମୁଁ କହିଲି ଆଜି ରାତିରେ କଣ ଖାଇବା ଖୁଆଇଲ।
ରାତିରେ ଆଜି କଣ ହେଇଥିବ ଆଉ ଏତେ ଆଉ ଜାଣିନି ଠିକ ସେ।
ହଁ ତଡକା ବଗେରା ହେଇଥିବ ଆଉ କଣ ହବ।
ହଁ। ଆଉ ଖାଇବା ଫାଇବା କେମତି ଦଉଛନ୍ତି ହଷ୍ଟେଲ ରେ? ମୁଁ କହିଲି ହଷ୍ଟେଲ୍ ରେ ଖାଇବା କେମିତି ଦୋଉଛନ୍ତି?
ଖାଇବା
ମୁଁ କଇଲିି ହଷ୍ଟେଲ୍ ରେ ଖାଇଦବା କେମିତି
ହଁ ସେମିତି ନର୍ମାଲ ଏତେ ଭଲ ନୁହେଁ କି ଏତେ ଖରାପ ନୁହେଁ।
ହୁଁ।
ହଁ।
ଆଉ ପାଠ ଫାଠ ପଢି କେମିତି ପଢୋଉଚନ୍ତି କେ
ହଁ ଭଲ ଚାଲ୍ ତି ସବୁ।
ହଁ। ଆଉ ମୁ ବାହାର ଫାଅର ଜାଣିଚି।
ନାଇଁ ଫାଷ୍ଟ୍ ସେମିଷ୍ଟର୍ ରେ ହଁ ବାହାରି ସାଇଲାଣି।
ଆଉ କେମିତି ରଖିବ ମାର୍କ କେମିତି ଭଲ ଅଛି?
ହଁ ଯେମିତି ଅଛି ଭଲ ଅଛି ଆଉ।
ଓହୋ ଆଉ ତମେ କଣ ମୁଭି ଫୁଭି ଖାଇବା ଫାଇବା ଭିତରୁ କଣ ପସନ୍ଦ?
ସେମ୍ତି ନାଇଁ ଫାଷ୍ଟ୍ ଫୁଡ୍ ଫାଷ୍ଟ୍ ଫୁଡ୍ ଉପରେ ଆଉ।
ହଁ ମୁଁ ସେଇ କଥା ପଚାରୁଚି ଫାଷ୍ଟ୍ ଫୁଡ୍ ଫେବ୍ରେଟ୍ କଣ?
ବିରିୟାନୀ ନହେଲେ ଏମିତି ଚାଉମିିନ କି ଆଉ କଣ ସବୁ।
ଆଉ ମୁଭି ଫୁଭି ଦେଖ ନା
କଣ କଣ ମୁଭି ହଁ ଦେଖେ।
ହଁ ମୁଭି
ହଁ ହଁ ଦେଖେ ଦେଖେ।
ଆଉ ଶିରିଜ ସିରିଜ୍
ହଁ ସିରିଜ୍ କୋରିଆନ୍ ବଗେରା ସିରିଜ୍ ସେଇ ସବୁ ଦେଖେ ଆଉ।
ଆଉ ତୁମେ କଲେଜ୍ ଛୁଟି କେବେ ହବ?
ଛୁଟି ତ ଏପନ୍ତ ହେଇନି ଦେଖାଯାଉ କେବେ ହୋଉଚି କଣ ହୋଉଚି ଆଉ।
କ୍ଲିନିକଲ୍ ରା କୋଉଠି ଯାଉଚ କି?
କ୍ଲିନିକାଲ୍ ଯାଉଛି ଖୋର୍ଦ୍ଧା ଡି-ଏଚ୍-ଏଚ୍।
ହୁଁ ହୁଁ। କଁ ଚାରି ବର୍ଷ ପାଇଁ ସେଇି ଅଛି ନା ମାନେ ଅଲ୍ଗା ଅଲଗା ହସ୍ପିଟାଲ୍ ଚେଞ୍ଜ୍ କରୋଉଛନ୍ତି।
ଏ ସେଇଠି ଅଛି।
ଓ ହୋ। ନା ନା କଣ ସେଇଟା କଣ ତମର ନିଜର ହସ୍ପିଟାଲ୍ ନାଁ ମାନେ ଗମ୍ହେ
ନାଇଁ ଗମେଣ୍ଟ୍ ର ଗମେଣ୍ଟ୍ ର। ଗର୍ମେଣ୍ଟ୍ ହପି ନା ନା ଗ ହସ୍ପିଟାଲ୍ ନାଇଁ ହେଇ ନାଇ ତ।
ହଁ।
ହଁ।
ଆଉ ରାତିରେ ସୋଉଚ କେତବେଳେ?
ରାତିରେ ସୋଉ ସୋଉ ଲେଟ୍ ହେଇଯାଉଚି। ବାର୍ଟା ଗୋଟେ ହେଇଯାଉଛି ତମେ?
ହଁ ଯେ ସେମିତି ନାଇ ମୋର ବାରଟା ଭିତରେ ଶୋଇଯାଉଛି।
ଓ ହୋ।
ଆଉ ତମ ଘରେ ଭାଇ ଫାଇ ତମର କିଏ କିଏ ଅଛନ୍ତି? ଭାଇ ଭୋଉଣି
ମୋ ଭାଇ ଚାର୍ଟା ଭାଇ ମୋର। ନମସ୍କାର।
ଅ ନିଜର।
ଖଡ଼ା ଆପଣଙ୍କର ତିନିଟା ପୁଅ ମତି ବସିଛନ୍ତି। ଭରି ଗୋଟାଏ। ବଡ ବାପା ଙ୍କ ଝିଅ ସିଏ।
ହୁଁ।
ହଁ। ତମେ।
ମୋର ଗୋଟେ ଭାଇ ଆଉ ମୁଁ ଆଉ।
ଓହୋ।
ଆଉ ଇଭିନିଙ୍ଗି ରେ କଣ ଖାଇଛ।
ଇଭିନିଙ୍ଗି ରେ ସେମିତି କିଛି ଖିଆ ହେଇନି ଦେଖିଆ ଗୋଟେ କ'ଣ ଖାଇବା ଆଉ।
ହଁ କଲେଜ ଛୁଟି ହେଲା କେତବୋଳୁକୁ।
କଲେଜ ହଁ ଏଇ ଛୁଟି ହେଲା ଚାରିଟା ସାଢେ ଚାରିଟାରେ।
ଆଉ ଷ୍ଟାର୍ଟ ହଉଛି କେତବେଳେ।
ଷ୍ଟାର୍ଟ ହବ ବୋଲି ଲେଟେ ହେଇ ଯାଉଛି।
ମାନେ ଟାଇମିଙ୍ଗି କେତେଟା।
ଟାଇମିଙ୍ଗି ସେଇ ଦଶଟା ସାଢ଼େ ଦଶଟା ଏମିତି ଆଉ। ତମେ କ୍ଲାସ, ପ୍ଲାସ ଯାଅ ନା କି?
ଆମର କଷ୍ଟାଲଷ୍ଟାର୍ଟ ହେଇଯାଇଛି।
ଆଚ୍ଛା।
ଘରୁ ସେ ଚାରିଟା, ପାଞ୍ଚଟା ହେଇଯାଉଛି ଆଉ ଆଜି ଏ। ଏ ବର୍ଷା ହଉଥିଲା ନା ତ ଟିକେ ହେଇଗଲା କ'ଣ।
ଆଚ୍ଛା ଆଚ୍ଛା। ନାଇଁ ଆମର ବର୍ଷା ହେଲେ ଝଡ, ତୋଫାନ ହେଇଗଲେ ବି ଆମର ସେଇ। ଚାରିଟା ସାଢ଼େ ଚାରିଟା। ତାଠୁ ଅଧିକା ହେଇପାରିବନି।
ନା ସବୁ କ୍ଲାସ କରୁଛନ୍ତି।
ନାଇଁ ସେମିତି ନାଇଁ ପାରାଜିସି ଯୋଉଁ। ମାନେ ଗୋଟାଏ ପୂର୍ବରୁ ଯାହା ଯେତିକି କ୍ଲାସ। ଗୋଟାଏ ଶ ଗୋଟାଏ ପରେ ଆଉ କ୍ଲାସ, ଫ୍ଲାସ୍ କିଛି ନାହିଁ।
ହଁ ଭାଉଜ ସେଇ କଥା ଭାବୁଥିଲି ମାନେ ଚାରିଟା ଚାରିଟା ବେଳ ପଯ୍ୟନ୍ତ ଥିରେ ନା। କି ବସିକି କଣ୍ଟିୁନାସ ଟା କ୍ଲାସ କରିକି।
ହଁ। ଆଉ କ'ଣ।
ଆଉ ଆଜି ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ଇଟିଲି କୁ ଆଉ ମଟର ତରକାରୀ ତମେ।
ମୁଁ ଆଜି ଖାଇଥିଲି ପୁରୀ ଆଉ ମଟର ତରକାରୀ।